ହୁଁ ମୁଁ ଭଏସେ ଶୁଣା ଯାଉଛି?
ହୁଁ ହୁଁ।
ଆଚ୍ଛା କଣ କରୁଛ?
ଏଇଁ ବସିଥିଲି ଗୋଟେ। ଏ ଯଉ ସେ ଯଉ ଅଧ୍ୟ୍ୟାୟ କରିଥିଲେ ଗୋଟେ ତାକୁ ଟିକେ କରିଥିଲି ଆଉ।
ଆଚ୍ଛା ନୋଟ କି
ଭିଡିଓ।
ଆଚ୍ଛା ଆଚ୍ଛା ତୁମେ ସୋସିଆଲ ମିଡ଼ିଆ ଇନଷ୍ଟାରେ ଅଚ୍ଛ କି?
ହୁଁ ହୁଁ।
ଆଚ୍ଛା ଆଚ୍ଛା। ମାନେ କଣ କର ମାନେ ଏମିତି ନର୍ମାଲି ବନାଅ କି ଅଲଗା କିଛି?
ନା ନା ଏ ମାନେ ଏ ମାନେ କଲଚର୍। ଟ୍ରାଭେଲ୍ ଏଇ ବିଷୟରେ ଭିଡ଼ିଓ କରିବା ଆଉ।
ଆଚ୍ଛା ଇପ୍ଲୁଏନ୍ସର ନା ନାଇଁ।
ନୁହଁ ସେତେ ବଡ ନୁହେଁ।
ଏଡିଟାସ୍କ ତ ଭଲ ତାହେଲେ।
ହୁଁ ହୁଁ।
ନିଜେ ଏଡିଟ୍ କର?
ହଁ ନିଜେ।
ଭଲ ବଢ଼ିଆ। ମତେ ସେମିତି ଟିକେ ଟିକେ ଏତେ ଆସେନି ଭଲସେ ଏଡ଼ିଟ। ମୁଯେଷ୍ଟ ନୋରମାଲ୍। କରିଦିଏ ଆଉ ନର୍ମାଲି ମାନେ ଭିଡିଓ ଫିଡିଓ ମାନେ। ଫ୍ରେଣ୍ଡସ ମାନଙ୍କ ବଡେରେ ଥାଏ ନା। ଯ ଭିଡିଓ ବନାନ୍ତି ସେମିତି ସେଇଭଳିଆ ହି ଆସିଯାଏ ଆଉ ଭଲ ଏତେ ବି ନାହିଁ।
କଲେ ହେଇ ଯିବ ଆସ୍ତେ ଆସ୍ତେ।
ହୁଁ ପ୍ରାକ୍ଟିସ୍ କଲେ ହେଇଯାଏ।
ହୁଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ହୁଁ ଆପଣଙ୍କ ଘରେ?
ହୁଁ ସବୁ ଭଲ ଅଛନ୍ତି। ଏବେ ଟିକେ ଦିଦିର ଦେହ ଭଲ ନାହିଁ ବାସ୍ ତାର ଟିକେ ଆଇ ଇନଫେକ୍ସନ ହେଇଯାଇଛି ଆଉ। କାଲି ଯାଇଥିଲେ ମେଡିକାଲ ଦେଖିକି ଆଣିଲୁ ଚଷମା ଲାଗିଲା ତାର ଯେ ମାନେ ମୁଁ ଫାଷ୍ଟ ଟାଇମ୍ ଶୁଣିଲି ପଢିଲେ ବି ଆଖି ଇନଫେକ୍ସନ ହୁଏ ମାନେ ନଈକି ସେ ଅଧିକ ପଢ଼ିଦେଲାତ ତ ତା ଆଖିରେ ତାର ପ୍ରେସର ପଢିକି ବ୍ୟାକ୍ଟେରିଆ ଇଏ ହେଇକି ଯଉଆ କି ଆଇଲେଶେଷ ନଥାଏ। ପୁରା ଆଇଲେଶଶ୍ରେରେ ତାର ବ୍ୟାକ୍ଟେରିଆ ହେଇକି ସେ ଆଇଲେଶସ୍ ରୁ ମାନେଆ ସେଟା ପୁରା ଫୁଲି ଯାଇଛି ମାନେ ପୁରା ରେଡ୍ ହେଇ ପୁରା ଫୁଲି ଯାଇଛି ପୁରା ଚାଇନିଜ ସେସ୍ ସେପୁରା ଅଲଗା ପ୍ରକାର ଫୁଲିଛି ମାନେ ଫୁଲି ତ ଯାଇଛି ଆଉ। ତ କାଲି ଦେଖେଇଲୁ ସେଇଠି ମାନେ ନଇଁଲାଠୁ ନା ନଈଁକି ପଢି ପଢି ତାର ପଢେ ଠିକ। ନାଇଁ ପାଖରୁ ବି ସେ ପଢେନି ସେ ଦୂରରୁ ପଢେଇବା କି ଯେ ସେ ନଇକି ପଢିଲା ବେଳକୁ ତାର ମାନେ ପ୍ରେସର ପଡିକି ଏମିତି ହେଇଯାଇଛି।
ଓହୋ
ହୁଁ ମୋର ବି ହେଇଛି ମୋର ବ୍ୟାକରେ ପ୍ରୋବ୍ଲେମ ହୁଏ ଟିକେ। ବାକି ଯେବେ ମୁଁ ପୁରା ଷ୍ଟ୍ରେଟ ରହିକି ପଡୁଛି ମାନେ ଆଖି ଉପରେ ଫୋନ ଦେଖିଲା ବେଳେ ବି ଆଖି ତା ପରେ ଏମିତି ସିଧାରେ ଫ୍ରଣ୍ଟ ରେ ରଖୁଛି ନା ତ ଏବେ ଟିକେ କମିଛି ସେଟା ହୁଏ ଜଣ ଜଣଙ୍କ।
ହୁଁ ହୁଁ ଯୋଗାଯୋଗ କଲେ ହେଇଯିବ ଠିକ।
ହୁଁ ଟିକେ ଏବେ ଦେଇଛନ୍ତି ଡ୍ରପର୍ ପକେଇବ କଣ୍ଟିନ୍ୟୁଅସ୍ଲି ତ ଭଲ ହେଇଯିବ ଆଉ। ହ୍ୟାଲୋ
ଆଜ୍ଞା
ମୁଁ କହୁଥିଲି କି ମାନେ ବ୍ୟାକ୍ ପେନ୍ କଲେ ଟିକେ ମଝିରେ ଚଲାଚଲି କଲେ ପୁଣି ଠିକ୍ ଠାକ୍ ହେଇଯିବ।
ହଁ ମୁଁ ଡେଲି ମୁଁ ତ ୱାକିଂ ରେ ଯାଏ ଡେଲି ଏବେ ବର୍ଷା ପାଇଁ ଆଉ ଏମିତି ଘରେ କାମ ଆସିଗଲେ ଏ ଘରେ ଗେଷ୍ଟ ଆସିଗଲେ। ଅ ରାତିରେ ଟିକେ ଅଧିକ କାମ ହେଇଗଲେ ସକାଳୁ ଉଠି ହୁଏନି ନା। ତାପରେ ଏମିତି ବର୍ଷା ପାଇଁ ଏବେ ଯାଉନି ନହେଲେ ମୁଁ ଡେଲି ସକାଳେ ଆମେ ଯାଉ। ମୁଁ ଏକା ଯାଏ ମୋ ସାଙ୍ଗ ବି ଆସନ୍ତି ଦି ଜଣ ସେମାନେ ଯାଉ। ମିଶିକି ୱାକିଂ କରେ ଡେଲି।
ନାଁ ଠିକ। ଟାଇମ ବି ଜଣାପଡିବ।
ହୁଁ ହଁ ଏକା ଗଲେ ମୁଁ ଦୁଇ ତିନିଟା ରାଉଣ୍ଡରୁ ଅଧିକ ମାରେନି ପଳେଇ ଆସେ ତାପରେ ରନିଙ୍ଗ କରି। ଏମିତି ଟିକେ ଓହଳିଯାଏ ଏମିତି ଟିକେ ଷ୍ଟ୍ରେଚିଂ ବଗରା କରି ଆସି ଯାଏ।
ହୁଁ ହୁଁ
ହୁଁ ବହୁତ ଲୋକ ଥାନ୍ତି ନା ଆମର ତ ଷ୍ଟାଡିୟମ୍ ରେ ଯୋଉ ହୁଏ ବହୁତ। ମାନେ ଖେଳ ପିଲା ଅଧିକ ତାପରେ ବହୁତ ଲୋକ ଆସନ୍ତି, ବହୁତ ଭିଡ ଥାଏ, ଦିନେ ଦିନେ ବହୁତ ଫାଙ୍କା ଥିବ, ଆରାମସେ ରନିଂ କରିବ। ଆଉ ଦିନ ଦିନେ ବହୁତ ଭିଡ ଥାଏ, ତମେ ଚାଲିକି ୱାକିଂ କରିବାକୁ ହିଁ ପଡିବ, ଆଇଦର ପଡିିଆ ଭିତ ଭିତରେ ରନିଂ କରିବ। ତମେ କଟକ ରେ କଲେଜ ଛ ହଁ ଏବେ ପାଣି ବି ହେଇଯାଇଥିବ ସେଇ କଥା, ତେବେ କେହି ଯାଉନାହାନ୍ତି। ଏବେ ତ ଷ୍ଟାଡିୟମ୍ ଭିତରେ ୟୋଗା ବି କ୍ଲାସ ଖୋଲି ଦେଇଚନ୍ତି, ଏଜାକ୍ଟ ଲୋକ ମାନେ, ମାନେ ୟଙ୍ଗ ମାନେ, ଅ ମାନେ କଣ ଅଙ୍କଲ ଆଣ୍ଟି ମାନେ ବି ୟୋଗା କରୁଚନ୍ତି ସେଇଠି ଆସିକି, ଭଲ ହେଲଥ୍ ପାଇଁ ଭଲ।
କରିବା, ହୁଁ।
ହୁଁ।
କୋଉଠି, ଘରେ ଅଛ ଏବେ, ନା ବାହାରେ?
ହାଲୋ।
ହଁ।
ହଁ, ମୁଁ କହିଲି ଘରେ ଅଛ କି ବାହାରେ ଏବେ?
ନା ନା ଘରେ।
ଆଛା, ବର୍ଷା ହଉଚି ନା, କୁଆଡେ ଯାଇ ହଉନି।
ହଁ।
ହୁଁ। ଆଉ ତମକୁ ବିଟେକ୍ ପରେ କଣ ଭାବିଛ, କଣ କରିବ, ଆଗକୁ ଲାଇଫ୍ ରେ? ମାନେ କୋଉଥିରେ ଇଣ୍ଟ୍ରେଷ୍ଟ?
ଦେଖିବା ଆଉ ଜବ
ମାନେ ଏମିତି କିଛି ଭାବିଥିବ, ମାନେ ମତେ ଯେମିତି ପଚାରିଲ, ମୁଁ କହିଲି ଗର୍ମେଣ୍ଟ ଜବ୍। ଆଉ କିଛି ନାଇଁ, ତମର, କୋଉ ଲାଇନରେ ତ ଇଛା ଥିବ? କଣ କହିଲ?
ମୁଁ କହିଲି ସେ କର୍ପୋରେଟ ଲାଇନ ରେ ଯିବାର ଅଛି, ତ ଦେଖାଯାଉ କଣ ହଉଛି?
ଆଛା, ଆଉ ତମ ଭାଇ ଭଉଣୀ କିଏ ଅଛନ୍ତି ନା ନାହିଁ?
ଉଁ ନା ନା।
ନା ତମେ ସିଙ୍ଗା?
ସିଙ୍ଗଲ୍।
ଏକା, ଏକ୍ଲତା ବେଟା। ଘରର ଗୋଟେ ପୁଅ, ତାହେଲେ ବଢିଆ ମଜ୍ ମଜା ଆଉ ତମର କିନ୍ତୁ ପ୍ରେସର ବି ସେତିକ।
ହୁଁ ହୁଁ, ଆସୁଛି ଆଗକୁ ଆଉ।
ଯେହେତୁ ଗୋଟେ ସିଙ୍ଗଲ ଚାଇନ୍ ନା?
ହୁଁ ଉଁ
ସିଙ୍ଗଲ ଚାଇଲଡ୍ ନା ଗୋଟେ, ତ ସମସ୍ତଙ୍କର ଉମି ତମ ଉପରେ ହି ବୋହୁ, ଉମିଦ୍, ସବୁ ସବୁ କିଛି ତ ଆଶା ଭରଷା ସବୁ କିଛି ତମେ।
ହୁଁ- ଉଁ - ଉ।
ହୁଁ। କିନ୍ତୁ ସିଙ୍ଗଲ ଚାଇଡ୍ ଥିଲେ ସପୋର୍ଟ ବି ବହୁତ ମିଳେ ଘରୁ। ହୁଁ। ମୋ ସାଙ୍ଗ ବି ଗୋଟେ ଅଛି ନା, ସେ ସିଙ୍ଗଲ ଚାଇଲଡ, ତାଙ୍କୁ ଅଙ୍କଲ ଆଣ୍ଟି ସବୁଥିରେ ସପୋର୍ଟ କରନ୍ତି ମାନେ ତାକୁ ଏମିତି ନାହିଁ ଯେ କୋଉଥିରେ ଏଇଟା ମନା କରିବେ, ସେଇଟା ମନା କରିବେ, ସେ ଯାହା କହିବ ସବୁଥିରେ ସ ପର୍ଯ୍ୟନ୍ତ ସାଥ୍ ଦେଲେ ଭଲରେ ବି ଖରାପ ରେ ବ୍ ଯଦି ଭଲ ଏକ୍ଜାମ ହେଲା ଦେନ୍ ବହୁତ ଆପ୍ରିସିଟ ଯଦି ଖରାପ ହେଲା ଆରେ କିଛି ନାଇଁ ଆ ମାନେ ସେ ପୁରା ବୁଝେଇ ଦିଅନ୍ତି କିଛି ନାହିଁ ଛୁଆ ଗୋଟେ ଛୁଆ କେତେ କରିବ। ଆଉ ଆଗକୁ କରିବୁ ଇଏ କରିବୁ ସେ କରିବୁ ବୁଝାନ୍ତି ବାକି ଭଲ କହନ୍ତି। କି ନାଇଁ ହେଇଯିବ ମାନେ ଡିମୋଟିଭେଟ କେବେ କରନ୍ତିନି।
ହଁ।
ହୁଁ। ଆଉ ଯେହେତୁ ସିଙ୍ଗଲ ଚାଇଡରେ ଏ ଏମାନେ ରିଲେଟିଭ ମାନେ ବି ବୋହୁତ ସବୁ ମାନେ ସବୁ ଜାଣିଥିବେ।
ହୁଁ ହୁଁ ଅହ।
କି ତାଙ୍କର ତ ଗୋଟେ ବୋଲି ପୁଅ ସମସ୍ତେ ଜଣିଥିବେ ଆଉ।
ହଁ।
ହୁଁ। ଆମେ ତିନ୍ ଜଣ ମୋର। ହୁଁ ମୋର ଗୋଟେ ବଡ ଦିଦି ଗୋଟେ ସାନ ଭାଇ ଆମେ ତିନ୍ ମାନେ ଆମେ ଦି ଭଉଣୀ ଗୋଟେ ଭାଇ ଆଉ।
ହୁଁ ଉଁ ତମେ ବଡ଼।
ନା ମଝି ମିଡିଲ୍ ଚାଇଲ୍ଡ କୁ ପୁଛୋ ଦୁଃଖ କ୍ୟା ହୋତା ହେ। ନାହିଁ କାର ଫେଵ୍ରେଟ୍ ନାହିଁ କାର ଅନ୍ ଫେଵ୍ରେଟ୍ ଏମିତି କି
ହୁଁ ହୁଁ ହୁଁ।
ମିଡିଲ୍ ଚାଇଲ୍ଡ ମାନଙ୍କର ସବୁ ଚଳେ କେଜଣଙ୍କର ଗେହ୍ଲା। କେ ଜଣକ ଗେହ୍ଲା ନାଇଁ ସେମିତି ଆଉ।
ହୁଁ।
କିନ୍ତ ଦେଖ ଯେହେତୁ ବଡ ତ ଘରର ଫଷ୍ଟ ଛୁଆ ସମସ୍ତେ ତାକୁ ପ୍ୟାର୍ କରନ୍ତି ଆଉ ଯେହେତୁ ସବୁଠୁ ସାନ ମୋ ଭାଇ। ପୁଅ ଫୁଣି ତାକୁ ସବୁ ଗେହ୍ଲା କରନ୍ତି ସାନ ପୁଅ ଘରର ଆଉ ମୁଁ ମୁଁ କିଛି ନାହିଁ ହିଁ ହିଁ ହିଁ ମଝାମଝି ରହି ଯାଇଚି। ହ ସେୟା ଲାଗେ ବଟ୍ ସେମିତି ନଥାଏ। ମୋ ବାବା ମତେ କେବେ ଫିଲ୍ କରାନ୍ତିନି ସେମିତି ବାକି ସମସ୍ତେ କରାନ୍ତି ଟିକେ ଟିକେ।
ହୁଁ କରିବେନି ଗୋଟ୍ ଝିଅ କଣ। ନିଜର ହିଁଁ ନିଜର ହିଁ କଣ କ ଫିଲ୍ କରିବ।
ହଁ ବାସ୍ ବାବା ମାମାଙ୍କୁ ଛାଡିଲେ ବାକି ସବୁ ଏମତି ହଁ ଟିକେ। ଗୋଟେ ନା ଗୋଟେ ମୁମେଣ୍ଟରେ ଏମତି ଫିଲ୍ କରେଇ ଦିଅନ୍ତି। ବାକି ମାମା ବାବା କେବେ କରିନାହାନ୍ତି ବାବା ତ କେଭେ ନାଇଁ। କିନ୍ତୁ ତାଙ୍କଠୁ ଅଧିକ ଗାଳି ମୁଁ ହଁ ଶୁଣେ ମତେ କହନ୍ତି ତୁ ବହୁତ ବଦମାସ ତୁ ବହୁତ ଛୁପାରୁସ୍ତ୍। ତ ସବୁ କାଣ୍ଡ ତୁ କରୁ।
ଧରା ପଡୁନ ନା କଣଛି
ହେଁ ହେଁ ହେଁ ହଁ ସେଇ କଥାହେଁ ହେଁ। କିନ୍ତୁ ଏମିତି ମାନେ ଖାଲି ଫ୍ରେଣ୍ଡସ୍ ମାନଙ୍କ ସହିତ ବୁଲାବୁଲି କରେ।
ହୁଁ।
ଯାଏ ଏମିତି ସେଇ ସବୁ ଆଉ କିଛି ମୋ ନାଁରେ କେହି କିଛି ଶୁଣିପାରିବେ ମୁଁ ସେମିତି କିଛି କହେନି। ଆମ ଘରେ ଟିକେ ମୁଁ ଜାଣନ୍ତି ନା ମୁଁ ଟିକେ ଫ୍ରେଣ୍ଡଲି ମାନେ ଜଲ୍ଦି ମିଶିଯାଏ ଜଲଦି କଥା କଏ। ସବୁ କାମରେ ଆଗ ତିରିଆ ହେଇଯାଏ ତ ସେଥିପାଇଁ କହନ୍ତି। ନହେଲେ ବାକି ସବୁଥିରେ ସେମିତି କିଛି କହନ୍ତିନି ଗାଳି ବି ଦିଅନ୍ତନି। ମାନେ ମୋ ଭାଇ ବି ସାନଟା ହେଇକି ସେ ମାନେ ଅଛି ସ୍ମାର୍ଟ କିନ୍ତୁ ସେ ଘରେ ଦେଖାଏନି। ଦିଦି ବି ତାର କରିଥିବ ଯାହା କରିଥିବ କିନ୍ତୁ ସେ ଏତେ ଘରେ ମାନେ ବଡ ବଡ ଭଡି ରହୁଛି ନା ମୁଁ ଯେହେତୁ ମଝିଆ ମୁଁ ନାହିଁ ପୁରା ଶାନ୍ତ ନାହିଁ ପୁରା ଚୁପ। ମାନେ ପୁରା ବଦମାସ ଏମିତି ନାଇଁ ମୁଁ ଯାହା କହିବି ମୁଁ ‌ହରେ କହିଦିଏ, ମଜାଗ ବି ମୁହଁରେ କହିଦିଏ। ସତକଥା, ମିଛକଥା ସବୁ କହିଦିଏ ମାନେ କୁଆଡେ ଯିବି ଯାହା କହିବୁ କହିଦେ ଆଗରୁ କହିଦିଏ, ଆସିଲେ କହିଦିଏ ଧ ମୁଁ ଯାଇଥିଲି କୁଆଡ଼େ ସାଙ୍ଗମାନଙ୍କ ସହିତ କୁଆଡେ ପଳେଇଲେ ଏମିତି ଏ ଯୋଉଠି ଯିବା କଥା ତଁ ସେଠି ପଳେଇବି ତ ମୁଁ ଘରେ ଆଗରୁ ଗାଳି ଶୁଣିବା କିଏ ଜାଣିକି କହିବା ପୁର୍ବରୁ ମୁଁ ଆସି ଘରେ କହିଦେବି। ମା ମୁଁ ଯାଇଥିଲି ଏଇଠିକୁ ଏମତି କରି କରି ମାନେ ଏମିତି ଯାଇଥିଲୁ ଏମିତି ବୁଲିକି ଖାଇକି ଆସିଲୁ। କି ମୁଭି ଦେଖିଯାଇଥିଲୁ ଏମତି ସେମତି କହିଦେବି ଆସିବି ଯାହା କରେ କହିଦେବି ଆସି ତ ଚି ଯାଏ ଆଉ
ହଁ ଦେଖିଛି କଣତ କତେ ଗଲୁ କହିଲୁନି ଏମିତି ଖାଲି କହୁଥି ଆଉ।
କଂକଇଲ
ମୁଁ କହିଲି ଘରେ ଖାଲି କହୁଥିବେ ଗଲୁ କହିଗଲୁନି ଆସିକି କହୁଛୁ ଆଉ।
ହଁ ତ କମ ଗାଳିଶୁଣ ଯେତିକି ଗାଳି ଶୁଣିବା କଥା କମ ତାଠୁ ତ କମିଯାଏନା।
ହଁ
ତ ଘରେ ଭାବନ୍ତି ମୁଁ ସବୁଠୁ ବଦମାସ।
ଭାଇ କୋଉ କ୍ଲାସ ରେ ପଢୁଛି କି?
ଆ ମୋର ନିଜର ଯିଏ ଭାଇ ସିଏ ଏବେ ବଡ ହେଇଗଲାଣି ମତେ ମୋଟେ ସାନ ବଟ୍ ବାକି ଯେ ତାର ପ୍ଲସ ଥି ଫାଷ୍ଟ ଇୟର ହେଲା ମୋଠୁ ତିନି ବର୍ଷ ସାନ ମାନେ ମୋର ଗ୍ରାଜୁଏସନ ସରିଲା ତାର ପ୍ଲସ ସେ ଏ ପ୍ଲସ ଟୁ ସରିଲା ଆଉ ଗୋଟେ ମୋ ସାନ ଭାଇ ଅଛି ସେ ମୋ ପିଇସୀଙ୍କ ପୁଅ। ସେ ଆମ ଘରେ ରହି ପଢ଼ୁଛି ସେ ତାର ଟୁ କ୍ଲାସ ଛୋଟିଆ ଟା।
ହଁ ହ ଛୋଟିଆ ଟା।
ହୁଁ ଆଉ ଯ ମୋ ଦିଦି ତାର ସେ ମୋଠେ ବଡ ତାର ନର୍ସିଂ ଚାଲିଛି ଆଉ।
ହୁଁ ହୁଁ ନସିଙ୍ଗ କୋଉ ଇୟର?
ଅ ସେକେଣ୍ଡ ଆଉରି ଦି ବର୍ଷ ଅଛି।
ହୁଁ ହୁଁ ହ
ଠିକ୍ ଅଛି ଶୁଣ ମୁଁ ରଖୁଛିି ଆଉ ଟିକରେ କଲ୍ କରୁଛି ହଁ। ହୁଁ ହଉ ଏପଟେ ବର୍ଷା ହେଲାଣି ତ ପୁଣି ଟିକେ ଟିକେ। ହୁଁ ରଖିଲି।
ହଁ ହଁ
ହାଲୋ